ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ ଭଲ ଅଛନ୍ତି?
ଜୟ ଜଗନ୍ନାଥ ହଁ ବହୁତ ଭଲରେ ଅଛି ଜଗନ୍ନାଥ ତାଙ୍କ କୃପାରୁ। ଜଗନ୍ନାଥ ତ ବର୍ତ୍ତମାନ ତାଙ୍କୁ ଜର ହୋଇଯାଇଛି ଅଣସର ଘରେ ରହିଛନ୍ତି। ଆଉ ପ୍ରଭୁଙ୍କୁ ଟିକେ ଦେଖି ହେଉନି ଆଉ କଣ କରାଯିବ।
ହଁ ପ୍ରଭୁଙ୍କୁ ତ ନ ଦେଖିଲେ ମାନେ ଭଲ ବି ଲାଗୁନି ମାନେ ଲାଗୁ ଛି ମାନେ ଗୋଟେ କଣ ହେଇଗଲା। ଓ ଆପଣ ବହୁତ ଜଲଦି ରଥଯାତ୍ରାରେ ଜାଗାଙ୍କୁ ଦେଖିବାକୁ ପାଇବେ। ଆଉ ଭଗବାନଙ୍କ କୃପାରୁ ଭଗବାନ ସତରେ ଆମକୁ ବହୁତ ତ ଭଲ ରଖିଛନ୍ତି ଆମର ପଇସା ନିହାତି ଦରକାର ଥିଲା ବୋଲି ଆମକୁ ଗୋଟେ ଏମିତି କାମ ଦେଇଛନ୍ତି। ଯୋଉଦ୍ଵାରା କି ଆମେ ବହୁତ ପଇସା କମେଇ ପାରୁଛୁ ଠିକ କହିଲି ନା ମୁଁ।
ଆଜ୍ଞା ଆଜ୍ଞା ଆପଣ ଠିକ୍ କଥା କହିଲେ ଦେଖନ୍ତୁ
ଅ ହଁ ଦେଖନ୍ତୁ ଯାହା ଯାହା କିଛି ମାନେ ଏମତି ଛୋଟ ଘର ଟିକେ ଧାର ଉଧାର ଖର୍ଚ୍ଚ ବାର୍ଚ ଥିଲା, ମୁଁ ଯେମିତି କିି ମୋର ଡ୍ରେସ ବି ବହୁତ ଦିନ ହବ ମୁଁ କିଣିନଥିଲି ବର୍ଷେ ଉପରେ ହେଇଯିବ। ତ ଯାହାବି କିଛି ମାନେ ଖର୍ଚ୍ଚ ବାର୍ଚ୍ଚ ଥିଲା ସବୁ ଏଇ ମୌକାରେ ହିଁ ମୁଁ ସବୁ ଖର୍ଚ୍ଚ ହିଁ କରିଦେଇଛି କାରଣ ଏବେ ନଗଦ ପଇସା ଗୁଡ଼ାକ ଆସୁଥିଲା। ତ ମୁଁ ହଁ ସବୁ ହିଁ ନେଇ ଆସିଛି ଆଉ କିଛି ନାହିଁ। ଆଉ ଯାହା ଇନକମ୍ ମାନେ ହବ ଆମର ପୁରା ଖାଲି ସେଭିଙ୍ଗସ୍ ରେ ଯିବ ବୁଝିଲେ ଯେମିତି କି ମୁଁ ଦୁର୍ଗା ପୂଜା ସମୟରେ ଅଫର ଆଣିଲା ସମୟରେ ମୁଁ ଭାବିଛି କି ଆମ ଘର ପାଇଁ ଗୋଟେ ୱାସିଂମେସିନ ଆଣିବି, ଆଉ ମୁଁ ମୋର ଗୋଟେ ଟ୍ୟାବଲେଟ ଆଣିବି। ଆଉ ମୋ ଭଉଣୀ ପାଇଁ ଗୋଟେ ଲାପଟପ୍ ଆଣିବି। ଆଉ ଆମର ଗୋଟେ ଶୀତଳୀକରଣ ଯନ୍ତ୍ରୀ ଯନ୍ତ୍ର ଆସିବ, ମାନେ ଏ ଶୀ କାରଣ ଏଇ ବର୍ଷ ଯେତିକି ଗରମ ହେଇଛି ଆମେ ଯେତିକି କଷ୍ଟ ସହିଛୁ ଆପଣ ବୁଝିପାରୁଥିବେ। ଆଉ ଏତିକି ଜିନିଷ ପରେ ଆମର ଏଇ ଚାରିଟା ଜିନିଷ ଯେମିତି ହେଲେ ବି ଆସିବ ୱାଂସିଂମେସିନ, ଟ୍ୟାବଲେଟ୍ ଆଉ ଲାପଟପ୍ ଆଉ ହେଉଛି ଏସି ବୁଝିଲେ ତ।
ପଇସା ହେଲା ଆଜ୍ଞା ସବୁ ଆସିବ। ଶୁଣନ୍ତୁ ପଇସା ହେଲେ ଆପଣ ସମସ୍ତ ସବୁ ଜିନିଷ କିଣିପାରିବେ ପଇସା ନହେଲେ ଆପଣ କଣ କରିବେ। ତେଣୁ ପଇସା ଟା ଆମର ନିହାତି ଦରକାର ହବ।
ହଁ ସେଇଆ ନୁହଁ ତ ଆଉ କଣ ସେଇଥିପାଇଁ ତ ମୁଁ ମରି ପଡ଼ିକି କାମ କରୁଛି ଯେତେ ବି କଷ୍ଟ ହଉନା କାହିଁକି। ମାନେ ଯେତେ ବି ନିଦ ଲାଗୁ କଣ ହଉ ମୁଁ ମରି ପଡ଼ିକି ସବୁବେଳେ କାମ କରୁଛି। ଯେମିତି କିି ମୁଁ ଦି ପଇସା ଏଇ ସମୟରେ କିଣିଦେବି ଆ ମାନେ କିଣିଦେବି। ଆଉ ହଉଛି ଟିକେ ଇନକମ୍ ବି ଟିକେ କରିଦେବି ରୋଜଗାର ଟିକେ ଟିକେ ହେଇଗଲେ ମୋର ପଇସା ପତ୍ର ମୁଁ ଟିକେ ପଇସା କୁ ଆରାମସେ କିଣି ପାରିବି ତାପରେ ବଡ଼ କଥା କିଣିବା ବିଷୟରେ ଚିନ୍ ତା କରିବି ଯେମିତିକି ସୁନା ହେଇଗଲା ଆଉ ଜାଗା ହେଇଗଲା। ସେଥିପାଇଁ ଭଗବାନଙ୍କୁ ଆହୁରି ବି ମଧ୍ୟ୍ୟ ଡାକୁଛି କି ପହରଦିନଠୁ ମୁଁ ଯେମିତି ହେଲେ ବି ଗୋଟେ ଦିନ ବି ଲାଇବ୍ରେରୀ ବନ୍ଦ ନକରେ। ଆଉ ସବୁ ସବୁଦିନ ଲାଇବ୍ରେରୀ ଯାଏ ମୁଁ ଘରେ ରହିଲେ ଜମା ବି ପାଠ ପଢୁନି। କାହିଁକି ନା ଏବେ ବହୁତ କାମ ମଧ୍ୟ ରହୁଛି ଆଉ କେମିତି ଜଣା ପଡୁନି ଦଶ ଦଶ ମିନିଟି ହେଇକି ବହୁତ ସମୟ ସରିଯାଉଛି, ମାନେ ଗୋଟେ ଦିନର। ତଥାପି ମୁଁ ମାନେ ବହୁତ ଖୁସି ଅଛି ଅବଶ୍ୟ। ଆଉ ଜାଣିଛନ୍ତି କାଲି ଆପଣ ମତେ ସକାଳୁ ନିହାତି ଡାକିବେ କାରଣ ଆପଣ କାଲି ସ ମାନେ ଏଗାରଟା ବାରଟା ବେଳେ ଆପଣଙ୍କ ସାଙ୍ଗଙ୍କ ସହିତ ପଳେଇବେ ଆଉ ଆସିବେ ରାତି ଦଶଟା ବେଳକୁ। ନା ଦଶଟା ତ ନୁହେଁ ଏଗାରଟା ବେଳକୁ ତ ଆପଣ ମତେ କାଲି ଯେମିତି ହେଲେ ବି ଡାକିବେ ବୁଝିଲେ।
କୁହନ୍ତୁ ଆପଣ ଯଦି ପ୍ରପର୍ ଟାଇମ୍ ରେ ଶୋଇବେ ଆପଣ ପ୍ରପର୍ ଟାଇମରେ ଉଠିବେ। ତେଣୁ ଏଠି ଆପଣ ତ ବଡ଼ ପିଲା ହେଲେଣି। ତେଣୁ ଆପଣଙ୍କୁ ଆଉ ଡାକିବେ କଣ ଆପଣ ନିଜେ ଉଠିବେ ତେଣୁ ସେଇଟା ଗୋଟେ ଅଭ୍ୟାସ। ତେଣୁ ଆପଣ ସବୁଦିନ ରଖନ୍ତୁ। ବା କହିଛି ଆମର ପଢ଼ିଛନ୍ତି ଆପଣ ଆଲି ଟୁ ବେଡ଼୍ ଆଲି ଟୁ ରାଇଟ। ତେଣୁ ଯେତେ ଶୀଘ୍ର ଶୋଇବ ସେତେ ଶୀଘ୍ର ଉଠିବ ତେଣୁ ପ୍ରାତଃକାଳଟା। ଉ ସୂର୍ଯ୍ୟୋଦୟ ପୂର୍ବରୁ ଉଠିଲେ ଭଲ ଆପଣ ନିତ୍ୟକର୍ମ ସାରି ଦେଖିବେ। ଆପଣ ଯାକ ସକାଳ ଭୋରୁ। ଚାରିଟା ରାତି ପାଞ୍ଚଟା ରାତିରେ ଉଠନ୍ତୁ ପାଞ୍ଚଟା ବେଳେ ଉଠନ୍ତୁ ସାଢ଼େ ପାଞ୍ଚଟାରେ ଉଠନ୍ତୁ। ଆପଣ ଉଠି ଆପଣ ନିତ୍ୟକମ ସାରି। ଆପଣ ଗାଧୋଇ ପାଧେଇ ପଡ଼ନ୍ତ ଦେଖନ୍ତୁ ଆପଣଙ୍କୁ କେତେ ଫ୍ରେସ୍ ଲାଗୁଛି। ଆପଣ ଦିନ ଦଶଟା ଏଗାରଟା ରେ ଗାଧାନ୍ତୁ ଆପଙ୍କୁ କେମିତି ଲାଗୁଛି ତଣ ନିଶ୍ଚ ଚିତ ଭୋରୁ ଗାଧୋଇଲେ ଉଠିଲେ ଆପଣ ଦେହ ମନ କେତେ ପ୍ରଫୁ୍ଲ ରହିବ। ସକାଳର ସୂର୍ଯ୍ୟ କିିରଣ ଟିକଏ ଖାଇବି ପଦାର ସୁସ୍ଥ। ପବନରେ ଟିକେ ବୁଲିବେ ଆପଣ ଦେହକୁ କେତେ ଭଲ। ଆପଣ ସେ ଶୁଦ୍ଧ ହେବେ ଆଉ ହଁ ଟିକେ ଭିତରକୁ ଗଲେ ଶଜ ଭିତ ଭିତରକୁ ସେଇଟା କେତେ ଭଲ ଆପଣ ଜାଣିଛନ୍ତି।
ହଁ ଏଇଟା ତ ଆପଣ ପୁରା ସଠିକ କଥା କହିଲ ମୁଁ ଯେତେ ଥର ବି ସକାଳୁ ଉଠିଛି। ମତେ ଏତେ ହିଁ ଫ୍ରେଶ ଲାଗେ ଆଉ ଯେତେଳେ ଯେତେବେଳେ ମୁଁ ଆଟା ବେଳକୁ ଉଠି ମତେ ବହୁତ ଚିଡ ଚିଡ ଲାଗେ ମୁଁ ବହୁତ ବିରକ୍ତି ହୁଏ ଲାଗେ କି ମୋ ନିଦ ଟା ପାକଳ ହେଇନି କିନ୍ତୁ ମୁଁ ଏତେ ସମୟ ଶୋଇଥାଏ। କିନ୍ତୁ ମତେ ଲାଗେ କି ମୋ ନିଦ ଟା ସରିନି ମୁଁ ଆଉ ଟିକେ ଶୋଇବି। ଏମିତି ଲାଗେ କିନ୍ତୁ ଯେତେବେଳେ ମୁଁ ସକାଳ ସମୟରୁ ଉଠିକି ଟିକେ ଆମ ପଛ ପଟ ଥିବା ବଗିଚାରେ ଟିକେ ଚାଲିକି ଆସେ ଗୋଟେ ଦି ରାଉଣ୍ଡ। ସେତେବେଳେ ମୋ ମନ ବି ବହୁତ ଭଲ ଲାଗେ ଆମ ମତେ ବହୁତ ଫ୍ରେଶ ଲାଗେ ମୋ ଆଖି ବି ବହୁତ ସୁସ୍ଥ ଲାଗେ ଗୋଡ ହାତ ଏମିତି ଲାଗେ କି ମୁଁ ସବୁ କାମ କରିଯିବି ଆଜି ମତେ ଯେତେବ କାମ ଦିଆ ହୁଏ ସେଥିପାଇଁ ତ ମୁଁ ସକାଳୁ ଠାରୁ ଉଠିକି। ଗାଧେଇକି ପ୍ରାର୍ଥନା କରିକି। ଖାଇ ଦେଇକି ଟିକେ କଣ ଜଲ୍ଦି ଲାଇବ୍ରେରୀ ଯିବାକୁ ଚାହେଁ ହେଲେ ଆପଣ ମାନେ ମ ଜମା ତ ଡାକୁ ହିଁ ନାହାନ୍ତି ଏବେ ମୁଁ ଲାଇବ୍ରେରୀ ମାନେ ବହୁତ ଲେଟରେ ଯାଇକି ପହଞ୍ଚୁଛି। ଯୋଉଥି ପାଇଁ କି ମତେ ଜମା ଭଲ ବି ଲାଗୁନି କାହିଁକି ନା ଝିଅ ପିଲା ଗୁଡାକ ବି ଆସିକି ଲାଇବ୍ରେରୀରେ। ଛଅଟା ପନ୍ଦର କିମ୍ବା ସାଢ଼େ ଛଅଟାରୁ। ଆସିକି ପାଠ ପଢୁଛନ୍ତି କାହିଁକି ନା ସକାଳ ଛଅଟାରୁ ହିଁ ଆମ ଲାଇବ୍ରେରୀ ଖୋଲା ହେଇଯାଉଛି। ତ ଆରାମ ସେ ପିଲା ଯାଇକି ବସି ପାରିବେ ଆଉ ସିସିଟିଭି ବି ଲାଗିଛି ବା କିଛି ବି ଅସୁବିଧା ନାହିଁ। ତ ଆପଣ ମତେ କାଲି ଯଦି ମୁଁ ନ ଉଠିବି ଆପଣ ମତେ ନିଶ୍ଚିନ୍ତ ଡାକିବେ କାହିଁକି ନା ମୋର କାଲି। ଶେଷ ଦିନ କାମ କରିବାର ନହେଲେ ମୁଁ ଏବେ ସମୟ ବହୁତ ବସିକି। କାମ କରୁଥିଲି ହେଲେ କାଲି ହିଁ ମୋର ଶେଷ ଦିନ। ଏଇସବ ଏମିତି ହେଲେ ବି କାମ କରିବାକୁ ପଡିବ କାହିଁକି ନା ଏବେ ଯୋଉ ଦି ତିନି ମାସ ହେଲା। ପଇସା ପତ୍ର କିଛି ଆସୁଥିଲା। ସବୁ ମୋର କାମରୁ ହିଁ ଆସିଛି ଏଯାଁ ଅନ୍ୟର କାମର ପଇସା ଆସି ହି ନାହିଁ ତ ଯେ ତିକି ପଇସା ଆସିଯାଇଛି ସବୁ ମୋର ପରିଶ୍ରମର ଫଳ। ଅନ୍ୟମାନେ ତ କିଏ ଗପି ବି ନାହାନ୍ତି ଯେମିତିକି ମୋ ମାମା ହେଲା ମୋ ବାପା ହେଲା। ଆମ ତଳ ଘର ଝିଅ ହେଲା ମୋ ସାନ ଭଉଣୀ ହେଲା ମୋର ଗୋଟେ ଭାଇ ହେଲା। ବୁଝିଲେ କି ନାଇଁ ଆପଣଙ୍କୁ ମୁଁ ଯାହା କହିଲି ତ ଆପଣ କାଲି ମତେ ଯେମିତି ହେଲେ ବି ସକାଳୁ ଟିକେ ଡାକିବେ।
ଶୁଣନ୍ତୁ ଗୋଟେ କଥା ହେଲା ଆପଣଙ୍କର ଯଦି ପ ପ୍ରକୃତର ଦୃଢ଼ ମନୋବଳ ନେଇ। ପ୍ରବଳ ଇଚ୍ଛାଶକ୍ତି ନେଇ ଆପଣ ଯଦି ପ୍ରକୃତରେ ଇଚ୍ଛା ମନ ଇଚ୍ଛା ଦେଇକି। ଆପଣ ଚିନ୍ତା କରିବେ ଗୋଟେ ଜିନିଷ ଉପରେ ଯେ, ମୁଁ କାଲି ନିଶ୍ଚିତ। ଚାରିଟା ଭୋରୁ ଉଠିବି। ଏଇ କାମ କରିବି। ଦେଖନ୍ତୁ ଆପଣଙ୍କର ନିଶ୍ଚୟ ଆପଣ ଶୋଇଲା ବେଳେ ଠାକୁରଙ୍କୁ ଡାକି ଶୋଇବେ। ପ୍ରଭୁ ମୋତେ ଏଇ କାମରେ ମୋତେ ଟିକିଏ ଶକ୍ତି ଦିଅ। ବଳ ଦିଅ ଶକ୍ତି ମତେ ଦିଅ। ମୁଁ କେମିତି ସୂଚରୁ ରୂପେ ତୁଲେଇବି। ଦେଖନ୍ତୁ ଆପଣ ପ୍ରପର ଟାଇମ ରେ ନିଦ ଭାଙ୍ଗିବ। ଆପଣଙ୍କ ମନ ଭିତରେ। ଆପଣ ଥରେ ନେଇଯାଆନ୍ତୁ ଏ ଇଚ୍ଛାଶକ୍ତିକୁ। ଦୃଢ଼ ମନୋବଳ ନେଇକି, ଦେଖିବେ ଆପଣଙ୍କର ନିଦ ଠିକ ଟାଇମରେ ଲାଗିବ। ଆପଣଙ୍କର ସବୁ କାର୍ଯ୍ୟ ଆପଣ ଠିକ୍ ସମୟରେ କରିପାରିବେ। ସେ ଦୈବଶକ୍ତି। ସେ ଠାକୁର କଣ କରିବେ ତମକୁ। ତୁମ ଶରୀର ମଧ୍ୟରେ ରହିବେ ତୁମେ ତାଙ୍କୁ ଅନୁସରଣ କର। ତାକୁ ଚିନ୍ତା କର ଦେଖିବ ତୁମ ଶରୀର ଭିତରେ ରହି, ସେ ତୁମକୁ ନିଶ୍ଚିତ ଭାବରେ ଶକ୍ତି ଆଉ ସାହାଯ୍ୟ। ସବୁପ୍ରକାର ଯଦି ତୁମର ପ୍ରକୃ ତ ରେ ଇଚ୍ଛା ଥିବ ସେ ତୁମକୁ ସବୁ ଦେବେ। ଆପଣଙ୍କର ଯଦି ପ୍ରକୃତ ଭକ୍ତିଭାବ ଥିବ, ଇଚ୍ଛାଶକ୍ତି ଥିବ, ମନୋବଳ ଥିବ, ଆପଣଙ୍କୁ ସେ ପଥ ଦେଖାଇବ। ନିଶ୍ଚିତ ଆପଣ ସଫଳ ହେବେ ବୋଲି ମୁଁ ଭାବଛି। କାରଣ, ଏ ନିକଟରେ ମୁଁ ଠାକୁରଙ୍କୁ ଡାକିକି। ନିଶ୍ଚିତ କିଛି ରେଜଲ୍ଟ ପାଇଛି ବୁଝିଲେ କି?
ଆଚ୍ଛା ଯେମିତି କିି ଆପଣ ଡାକିଥିବେ।। କି ମୋର ପଇସା ବହୁତ ଅସୁବିଧା। କି କିଛି ବାଟରେ ମତେ କିଛି ପଇସା ଦେଇଦେ। ସେଥିପାଇଁ ଭଗବାନ ସତରେ ବି ସତରେ ଆପଣଙ୍କୁ ପଇସା ଦେଲେ। ଆଉ ଆପଣ ଏତେ ବର୍ଷ ଘରେ ବସି। ଥିଲେ ବୋଲି ଭଗବାନଙ୍କୁ ଡାକିଥିବେ। କି ମୋର ଗୋଟେ, ଗୋଟେ ଭଲ ଜାଗାରେ ଚାକିରି ଟେ କରଇଦିଅ। ଆଉ ଭଗବାନ ଚାକିରୀ କରେଇଦେଲେ, ମୁଁ ଠିକ କହିଲି ନା।
ହୁଁ ମୁଁ ଯୋଉ ଟାଇପର ଚିନ୍ତା କରୁଥିଲି ଠାକୁରଙ୍କ କହିିଥିଲି ମୋତେ ଗୋଟେ କେଉଁଠି ନିଯୁକ୍ତି ଦିଅ। ଯେମିତି ମୁଁ ସେ କାମ ସୁଚାରୁ ରୂପେ ତୁଲେଇ ପାରିବି କି? ମୋତେ ମୁଁ ନିଜ ପେଷ୍ଟିଜରେ ରଖିପାରିବି। ଆଉ ମୋତେ ଟିକେ ଅଧିକ ପଇସା ମିଳିଲେ ମୁଁ ବଞ୍ଚିପାରିବି ଆଉ ମୁଁ କେମିତି ଚଳିବି। ଆଉ ମୋତେ କାହିଁକି ଏମିତି ମାନେ ଲକ୍ଷ୍ମୀ ମୋତେ କାହିଁକି ଛାଡ଼ିଗଲେ। ତେଣୁ ଏସବୁ ବିଷୟରେ ଠାକୁରଙ୍କୁ ମୁଁ ବାରମ୍ବାର ଜଣାଉଥିଲି। ଆଉ ପିଲାମାନଙ୍କୁ ସେ ମାଧ୍ୟମ ଦେଲେ ପିଲାମାନଙ୍କ ମାଧ୍ୟମରେ ମାଧ୍ୟମ ଦେଲେ। ଗୋଟେ ବାଟଦେଖେଇଲେ ପଇସା ଇନକମରେ, ଯେହେତୁ ମୁଁ ଡାକେ ଠା କୁରଙ୍କୁ ପରଙ୍କୁ ସେମାନେ ପିଲାଙ୍କୁ ନିଶ୍ଚିତ ସେଇ କଲେ ପିଲା ମାଧ୍ୟମରେ ଠାକୁର ଆମକୁ କଣ ଡାଇରେକ୍ଟ ଦେଇଦେବେ କି ଟଙ୍କା, ସେ ଗୋଟେ ମାଧ୍ୟମରେ ଦିଅନ୍ତି। ଯାହାହେଲେ ପିଲାଙ୍କ ପାଇଁ ଗୋଟେ ଅଫର୍ ମିଳିଲା। ପିଲାମାନେ ଦୁଇ ପଇସା କମେଇଲେ, ତେଣୁ। ତମ ଘରର ଉନ୍ନତି ପାଇଁ ଠାକୁର ନିଶ୍ଚିତ ଭାବରେ ତମକୁ କୁ ସାହାଯ୍ୟ କରିବେ। ଯଦି ତୁମର ଇଚ୍ଛାଶକ୍ତି ଥିବ ଦୃଢ଼ ମନୋବେଲ ଆଉ ଠାକୁରଙ୍କ ଉପରେ ତୁମର ଭକ୍ତିଭାବ ଥିବ। ନିଶ୍ଚିତ ତମ କୁଠାକୁର ସାହାଯ୍ୟ କରିବେ। ଆପଣ ଦେଖୁନାହାନ୍ତିି। ଆମେ ସାଧାରଣତଃ ଗୋଟେ ଡ୍ରାଇଭର ଗାଡ଼ି ଚଲେଇ ଗଲାବେଳୁ ସେ କଣ କରୁଛି। ପ୍ରଥମେ ଠାକୁରଙ୍କୁ ଡାକୁଛି। ଗୋଟେ ଡାକ୍ତର ସେ ତ ଓ, ଟି, କି ଯାଉଛି ସେ କଣ କରୁଛି ଠାକୁର ଙ୍କୁଡାକୁଛି। ତେଣୁ ସେ ହଉଛି ଦ୍ରୈବ୍ୟ ଶକ୍ତି। ସେ ତମକୁ ସବୁ କାମରେ ସବୁ ଜାଗାରେ ସାହାଯ୍ୟ କରିବେ, ବୁଝିଲେ କି?
ନାଇଁ ନାଇଁ ଏଇଟା, ତ ପୁରା ସଠିକ୍ କଥା ହିଁ ଆପଣ କହିଲେ, ଦେଖନ୍ତୁ ଆପଣଙ୍କୁ ଚାହିଁଥିଲେ। କିଛି କଷ୍ଟ କାମ ବି ଦେଇପାରିଥାନ୍ତେ ହେଲେ ଆପଣଙ୍କୁ ଗୋଟେ ଏମିତି କାମ ଦେଲେ ଯଉଟା ତାକି ଆପଣ ଏଇ ବୟସରେ ଭଲ ଭାବରେ ମାନେ ସୁଝେଇ ପାରିବେ, ଆଉ ଆପଣ ଦି ଝିଅଙ୍କୁ ବି ଗୋଟେ ଏମିତି କାମ ଦେଲେ ମାନେ ଯୋଉଟାକି ଇଜି ମାନେ ବହୁତ କମ୍ ସହଜ ଉପାୟରେ ମାନେ କରିହେବ। ଯୋଉଟା କିି ସହଜ ଉପାୟରେ କରି ମଧ୍ୟ। ବେଶି ପଇସା ପାଇହବ ବୁଝିପାରିଲେ କି ନାଇଁ ତ ଠାକୁର ଏଇଟା ମାଜିକ୍ କରିନାହାନ୍ତି। ତ ଆଉ କିଅ କଣ ହେଲା ଦୁନିଆରେ କାହିଁ ସମସ୍ତେ ତ ଏଇ କାମ କରିପାରୁନାହାନ୍ତି। କିଛି ଜଣ ହିଁ ଅଛନ୍ତି ଯୋଉମାନେ କରିପାରୁଛନ୍ତି, ଯେମିତିକି ଦୁଇଶହ ରୁ ତିନିଶହ ମଣିଷ। ତଥାପି ଆଉ କିଛି ଜଣ ବି ଆଉ କିଛି ଜଣ ବି ଅଛନ୍ତି। ଆଉ କିଛି ଜଣ ବି ଅଛନ୍ତି ଯାହାଙ୍କ ପାଖରେ ଏଇ ସବୁ କାମ ଏତେ ସହଜ। ଉପାୟରେ ହୋଉଛି ପଇସା ଇନକମ୍ କରିବାର ବାଟ ଥାଇ ମଧ୍ଯ। ସେ ଇନକମ୍ କରିପାରୁନାହାନ୍ତି। ହେଲେ ଆଉ କିଛି ଜଣ ଅଛନ୍ତି ସେ ଜାଣୁଛନ୍ତି କି। ଏଇଟା ଏଇ ଏମିତି ସହଜ ଉପାୟରେ କାମ କରିକି ପଇସା ବହୁତ୍ ଇନକମ୍ କରିହେବ। ସେଥିପାଇଁ ସେ ମରି ପଡିକି ଦିନ ରାତି ଚବିଶ୍ ଘଣ୍ଟା ଲାଇବ୍ରେରି ବନ୍ଦ କରିକି ମଧ୍ୟ କାମ କରୁଛନ୍ତି। ବୁଝିପାରିଲେ କି ନାଇଁ ତ ସମସ୍ତେ ଏମିତି କରିପାରୁନାହାନ୍ତି। ହଉ ତାହେଲେ ଏବେ ମୁଁ ରଖୁଛି, ଆପଣଙ୍କ ସହିତ କାଲି କଥା ହେବି।
ଓକେ ଓକେ।